ହ୍ୟାଲୋ ଉଁ କଣ କରୁଛ?
ଏଇ ବସିଛି ଆଉ।
ଉଁ ପଢାପଢି ସରିଲାଣି ନା କଣ?
ହଁ ପଢି ସାରିଲିଣି ବସିକି ଫୋନ ଦେଖୁଛି ଆଉ।
ଉୁଁ ହୁଁ ଏ କଣ ପଢୁଛ ମାନେ ଗ୍ରାଜୁଏସନ ସରିଗଲାଣି ନା ପ୍ଲସ ଟୁ ପି ଜି କରୁଛ ନାଇଁ।
ତମେ କଣ କରୁଛ?
ମୁଁ ତ ହାଉସ ୱାଇଫ୍ ଆଉ ହୁଁ ହୁଁ ହୁଁ ବସିଛି ରୋଷେଇ ରୁଟି ସରିଲା ଏବେ ବସିଥିଲି ସେଇ ଫୋନ ଦେଖୁଥିଲି ହୁଁ।
ଆଚ୍ଛା ଆଚ୍ଛା ଆଉ ଖାଇ ପି ସାରିଲଣି?
ନାଇଁ ଏବେ ରୁଟି ସରିଲା ହଁ ଏବେ ସ ସରିଲା ବସିଛି ତାପରେ ସେମାନେ ଖାଇବେ ପୁଅ ପଢ଼ୁଛି।
ଆଚ୍ଛା।
ପୁଅ ବି ଅଛି ସେ ଆଠ ବର୍ଷର। ହୁଁ ବଦମାସ ପୁରା ମାନେ ମୁଣ୍ଡ ଖରାପ କରିଦଉଛି। ଭାଇଙ୍କର କୋଚିଂ ସେଣ୍ଟର ଆମର ପ୍ଲସ ଟୁ ସାଇନ୍ସ ର।
ଆଛ
ଯାଜପୁରରେ କୋଚିଂ ସେଣ୍ଟର ହାଉସ ୱାଇଫ ମୁଁ ଆଉ। ହୁଁ ଯାଜପୁର ରୋଡ଼୍।
ଆଚ୍ଛା ଆଚ୍ଛା।
ଏ ହୁଁ ଯାଜପୁର ରୋଡ଼୍।
ହୁଁ।
ଉୁଁ ହୁଁ ତମେ ତାହେଲେ ଭି ଏନ ରେ ପଡ଼ୁଥିବ ଆଉ ନାଇଁ?
ଉଁ ନାଇଁ ମୁଁ ଧର୍ମଶଳାରେ ପଢ଼ୁଥିଲି।
ମୁଁ ଧର୍ମଶାଳା ରେ ହଁ।
ଆଉ ଆଜି କନ୍ ରୋଷେଇ ହେଇଛି।
ଏ କିଛି ନାହିଁ ଆଜି କଣ ଆ ଯୋଉ ରୁଟି ହେଇଛି। ବୁତ ଆଳୁ କଖାରୁ ରେ ତରକାରୀ ହେଇଛି ଉଁ ହୁଁ।
ଆଚ୍ଛା ଦିନରେ କଣ ରୋଷେଇ ହେଇଥିଲା ଆଜି?
ଦିନରେ ଭାତ ଡାଲି ପୋଟଳ ଆଳୁ ଭଜା ଆଉ ଆଉ ଶାଗ ତରକାରୀ। ଆଉ କଣ ହେଇଥିଲା ମୋର ମନେ ପଡ଼ୁନି କାକୁଡ଼ି କାକୁଡ଼ି ସାଲାଟେ ବଢି ଭଜା ହଁ।
ଏନ ସବୁ ବଇଥିଲା ଘରେ ଶାଶୁ ଶଶୁର ଉଁ ଆମେ ଦୁଇ ଜଣ ଆଉ ଦିଅର ଅଛନ୍ତି ଯେ ତାଙ୍କ ମ୍ୟାରେଜ ସରଯାଇଛି ସେ କିନ୍ତୁ ବାହାରେ ରହୁଛନ୍ତି ସେ ଯେହେତୁ ଜବ୍ କରିଛନ୍ତି ବ୍ୟାଙ୍କ ମ୍ୟାନେଜର। ସିଏ ବାହାରେ ରହୁଛନ୍ତି ଆଉ।
ତାଙ୍କ ସ୍ତ୍ରୀ
ହଁ ସେ ହାଉସ ୱାଇଫ ସେ କିଛି କରୁନାହାନ୍ତି।
ଆପଣ ବି ହାଉସ ୱାଇଫ୍।
ହୁଁ ସେ ସବୁ କଣ ଚାକିରି କଲେ କଣ କି ଆ ତାଙ୍କ ପାଖରେ କେଇ ରହିବାକୁ ନଥିବେ ସେ ବିଇ ତ ତାପରେ ବ୍ୟାଙ୍କ ତ ତମେ ଜାଣିଛ କେତେ ମାନେ ଟେନସନ୍ ସେ ଆ ଥରେ ଆସିକି ରୋଷେଇ କରିକି ଖାଇବା ଭାରି କଷ୍ଟ ନଅଟାରେ କି ଆସୁଛନ୍ତି। କେ ଥିଲେ ସେନା କେ ରୋଶ୍ ଷେଇ କରିଦବ ଖାଇବୁ ସେ ଆସିକି ଆ ରୋଷେଇ କରିବାକୁ ଆଉ ଭଲଲାଗିବ ନା ହଁ।
ନାଇଁ ତମେ ତ ଦୁଇ ଜଣ ଯାଆ ହେଲଣି ନା ଯିଏ ହେଲେ ଜଣେ ଜବ୍ କରିଥିଲେ ବି ଚଳି ଯାଇଥାନ୍ତା।
ସିଏ ବାହାରେ ରହୁଛନ୍ତି ଆମେ ଘରେ ରହୁଛୁ ଏୟା ଆଉ।
ହଁ ଦିଅର ତାଙ୍କ ଫ୍ୟାମିଲି ପ ମାନେ ସମସ୍ତେ ସ୍ତ୍ରୀ
ହଁ ହଁ ସମସ୍ତେ ହଁ ସବୁ ବାହାରେ ସେ ସବୁ ବାହାରେ। ସେ ପାଞ୍ଚ ବର୍ଷ ହେଲାଣି ବାହାରେ ରହୁଛନ୍ତି। ସେ ଖାଲି ଆସନ୍ତି ହୁଁ ଆମେ ଶାଶୁ ଶ ଶୁର ଆଉ ଆମେ ଦୁଇ ଜଣ ଆମ ପୁଅ ଆଉ ପାନ୍ ଜଣ।
ଆଛା ଆଛା ପୁଅ ଭଲ ପଢୁଛନ୍ତି ଟି?
ହଁ। ଚଗଲା କିନ୍ତୁ ହଉଛି କିନ୍ତୁ ପଢ଼ୁଛି ଚଗଲା ହଉଛି ଯେହେତୁ ଡିଷ୍ଟର୍ବ ରହୁଛି। ଟିକେ ଟିକେ ପାଠକୁ ମାନେ କ ମାନେ ହାପି ଚାଲି ନେଇଯାଉଛି। ଅ ମାନେ ମିଶାଣ ଫେଡାଣ କି ଗୁଣଣ ହରାଣ। ଟିକେ ଅନ୍ୟ ମନସ୍କ ରହିଲେ ଭୁଲ କରିଦେଲା ସରିଲା ଏୟା ଆଉ।
ଆପଣ ଜଗୁଛନ୍ତି ତାକୁ।
ହଁ ହଁ। ଏଇ ମୁଁ ପଢେଇକି ସନ୍ଧ୍ୟାବେଳେ ସାରିଲି ଏବେ ଟିଉସନ ଯାଇଲେ ଟ୍ୟୂସନ ରେ କଣ ଇଂଲିଶ ଦେଇଚନ୍ତି ନା କଣ? ଆମର ମୁଁ କହିଲି ବାବା ମୁଁ ରୁଟି କରୁଛି ଆ ବାବା ମାନେ ଆମ ଶ୍ୱଶୁର ସିଏ। ବାବା ଆପଣ ଟିକେ ଦେଖି ଦିଅନ୍ତୁ ତାକୁ ସେ ପଢା ଦେଇଛନ୍ତି ମୋ ବାବା ବି ଚାକିରି କରିଥିଲେ ନା ସେ ରିଟାଡ ହେଇଯାଇଛନ୍ତି।
ହାଇସ୍କୁଲ ଟିଚର ଥିଲେ।
ନା ନା ତିଚର୍ ନୁହେଁ ସେ ଥିଲେ ଏଚ୍ ଏମ୍ ଥିଲେ ବି ଏସ ନେଲ୍ ରେ।
ଆଚ୍ଛା ଆଚ୍ଛା। ବି ଏସ୍ନ୍ ଏଲ ସିମ୍ ଚାଲିଛି ଯାଜପୁର ରୋଡ୍ରେ ବି ଏସ୍ନ୍ ଏଲ ସିମ୍ ଚାଲି
ମୋର ତ ଚାଲିଛି ଯୋଉ ଦ ବାହାଘର ଆସିଲା ପରଠୁ ବାବା ଦେଇଥିଲେ। ସେଇଦିନଠୁ ଅଛି ଆଉ।
ଯେହେତୁ ଥିଲେ ବି ଏସ୍ନେ ଏଲ ଅଫିସ ରେ ତ ସେ ଚାଲିଥିବ ଆଉ ସେମତି ଆଉ।
ହଁ ହଁ ଦେଇଥିଲେ ଗୋଟେ ଆଉ। ତାଙ୍କର ଯାହାଲେ ଗୋଟେ ସନ୍ତକ ରଖିବା କଥା ନା ସେ ଦେଇଛନ୍ତି ଖୁସିରେ ଗୋଟେ ଚାଲିଚି ଆମର ଆଉ। ରିଟାୟାର କରିନଥିଲେ ନା ମୁଁ ଆସିଲା ବେଳକୁ ତାପରେ ରିଟାର କଲେ ତା ଦେଇଥିଲି ଗୋଟେ ସେ ଏଇଟା ସୋନି ରଖିଥାଅ ମୁ କହିଲି ଦିଅନ୍ତୁ।
ଏବେ ଏବେ ଶଶ ଶଶୁରଙ୍କୁ ଷାଠିଏ ପ୍ଲସ ହେଇଗଲାଣି ନାଇଁ।
ହଁ ସତୁରି ହେଲାଣି ଦଶ ବର୍ଷ ରିଟାୟାର କଲେଣି।
ଆ ବେଶୀ ଭଲ କୋଉଟା ରୋଷେଇ କର ତମେ।
ମୋତେ ତ ସବୁ ଆସେ। ସବୁ ମାନେ ସବୁ ମୁଁ ଏମିତି ଆସିଲା ବେଳକୁ କିଛି ରୋଷେଇ ଶିଖିନଥିଲି ଆସ୍ତେ ଆସ୍ତେ କରିକି ସବୁ ଶିଖି ଗଲିଣି। ନା ଯାହା ସବୁ ଅଛି ଏ ସବୁ ହଁ ମୁଁ ଆସିଲା ବେଳକୁ କିଛି ଶିଖିନଥିଲି। ମାନେ ଏମିତି ତରକାରୀ ମରକାରୀ ମସଲା ଦିଆ ତରକାରୀ ମୁଁ ଜାଣିଚି। ପିଆଜ ପକେଇଦେବେ ମସଲା ଦେଇକି କଷିଦେଲେ ହେଇଗଲା ନ ଏମିତି ଆଇଡିଆ କିଛି ନ। ଥିଲା ହଁଁ ଆଇଡିଆ କି ନଥିଲେ ଏମିତି କଣ ହବ। ଏବେ କିନ୍ତୁ ସବୁ ହେଇଗଲାଣି ସବୁ ଶିଖେଇ ଗଲିଣି ମାଛ ପାଖରୁ ମାଂସ ପାଖରୁ ବିରିୟାନୀ ପାଖରୁ। ଯାହା ଯାହା କହିଲେ ମୁ କରିଦେବି।
ହୁଁ ଆସିବା ପରେ ସବୁ ଆସିବା ପରେ ସବୁ ଶାଶୁ ମା ଶିଖେଇ ଦେଲେ ନା।
ଏ ମାମଙ୍କୁ ଏତେ ଆସିବନି। ସିଏ ତ ତାଙ୍କ ଶାଶୁ ଘରେ ନା ସିଏ ତାଙ୍କର ରୁହନ୍ତି ବୁଲାବୁଲି କରନ୍ତି ବାହାରେ ବୁଲାବୁଲି କରିକି ତାଙ୍କ ରୋଷେଇଆ ରଖନ୍ତି ତାଙ୍କର କମ୍ ବାଲା ରଖନ୍ତି ସବୁ। ସିଏ ଏତେ ରୋଷେଇ କରନ୍ତିନି। ସିଏ ଏତେ ଆଇଟମ ବାଇଟମ ଜାଣିନାହାନ୍ତି। ସିଏ କାଲି ପିଠା ପିଠା ଜାଣି ପିଠା ପିଠା ଟିକେ ଶିଖେଇଛନ୍ତି। ମୁଁ ପିଠା ଶିଖିିନଥିଲି। ସେଇଟା କରିଦିଅନ୍ତି ହଁ ସେଇଟା ଶିଖେଇ ଦିଅନ୍ତି ପିଠା ପିଠା। ତାପରେ ତାଙ୍କ ଘରେ ବି ରୋଷେଇଆ ଥିଲେ ରୋଷ ରୋଷେଇ ତାଙ୍କର ଆସିିକି କରନ୍ତି ରୋଷେଇଆ। କହିଲେ ମୁଁ ତ ରୋଷେଇ ଶଖିିନଥିଲି ଆଉ ତୁ ମୋତେ କଣ କହୁଛୁ ମୁଁ କରେଇ ତୋତେ ଶିଖେ
ହଁ ଯା ହଉ। ତାହେଲେ ସେମିତି ଫୋନ ତାହେଲେ ଫୋ ଦେଖି ଦେଖି ରୋଷେଇ ଶିଖା ହେଇଛି ନା।
ହଁ ହଁ ମାନେ ଧର ଇଚ୍ଛା ହେଲା ଧର ଗୋଟେ ଦଖିଦେଲି ତା ହେଲେ ୟୁଟ୍ୟୁବ ରୁ ଟିକେ ଦେଖିଦେବା। ଏଇଟା କେମିତି ବନା ଯାଉଛି। ଶାଢୀ ପିନ୍ଧା ଶିଖିନଥିଲି ୟୁଟ୍ୟୁବରୁ ଦେଖି ଦେଖି ଶିଖିଦେଲି।
ହୁଁ।
ଶାଢୀ କେବେ ପିନ୍ଧିନି ତା ମା ମୁଁ ଯେତେବେଳେ ଫାଷ୍ଟ। ବା ସାରି ଏମିତି ମୋଡି ମୁଡେଇକି ତାକୁ ଗୁଡେଇକି ଏମତି ମାରିଦିଏ କ୍ଲିପ୍ ହେଲା ମାମା କହିଲେ ତୁ ଏମିତିଆ। ମୁଁ କହିଲି ମୁଁ ତ ଶିଖିନି ଶାଢୀ ପିନ୍ଧା କେମିତି ପିନ୍ଧିବି ତା ମାମା କହିଲେ ଆ ଗଲା ବାହାଘର ଅଷ୍ଟମଙ୍ଗଳା ପରଦିନ ପୁରା ଯା ମାର୍କେଟରୁ ଆଗେ ଡ୍ରେସ ଧରିକି ଆସି ପିନ୍ଧିବୁ। ଏଇ ଶଢୀର ପିନ୍ଧି ପାରୁନି ସେ ଶଢୀ ଆଡୁ ଗଳି ପାରିଲାଣି। ମୁଁ ଥରେ ରାସ୍ ରୋଷେଇ କରିକି ଖାଇବାକୁ ଫାଷ୍ଟ ଆଣିଥିଲି ଡାଇନିଂ ପାଖକୁ ହେଲା। ମୋର କୁଞ୍ଚ ତରେ ଫିଟିକି ତଳେ ହେଲା ମୁଁ ଜାଣିନି ସେ କହୁଚି ଏଟା କଣ ହଉଚି? ମାମ କହୁଚନ୍ତି ତୋର କଣ ସାଢିଟା ଯାଇକି ତଳେ ଧରିକି ତୋଡିଛି ତାକୁ ମତେ ଶାଢୀ ପନ୍ଧା ଆସେନି କୁଞ୍ଚ ଫୁଞ୍ଚ ମାରି ବି ଆସେନି। ଯାହା ଯେଏନ୍ତି ଗୁଡେଇ ମାରି ଦେବା କଥା। ଯେ ଶାଶୁ ଘର ମୋତେ ନ କୁହ ପିନ୍ଧି ଦେବ କି ମାମା କହିଲେ ତାଙ୍କୁ କହିଲେ ତ ନେଇକି ଗଲୁ ଆଗ ଡ୍ରେସ ଟା ନେଇକି ଆସିବୁ। ହଁ, ଆସିଲେ ସେ ପିନ୍ଧିବ ସେରା ପିନ୍ଧି ପାରୁନି। ତାପରେ ଯାଇକି ଡ୍ରେସ କିଣିିକି ନେଇକି ଆସିଲି ଚାରିହଳ ତାପରେ ୟୁଟ୍ୟୁବ ରୁ ହଁ ହଁ। ତାପରେ ପିନ୍ଧିଲି ପିନ୍ଧି ସାରା ପରେ ତାପରେ ୟୁଟ୍ୟୁବୁ ଦେଖି ଧର ସବୁଆଡେ ତ ଆଉ କଣ ଯୁଆଡେ ତ ଯାଇପାରିବି। ଡ୍ରେସ ପିନ୍ଧି ପାରିବିନି ନା ଆଉ ତାରେ ୟୁଟ୍ୟୁବ ରୁ ଦେଖିକି ଟିକେ ଟିକେ ପ୍ରାକ୍ଟିସ୍ ହେଇଗଲା ଶାଢୀ ପିନ୍ଧା ଆଉ ଏବେ ତ ଭଲ କେ ଶାଢୀ ପିନ୍ଧିଦଉଛି ଆଉ।
ଯାହା ହଉ ଭଲ ଗୋଟେ ଶାଶୁ ପାଇଛ ଯାହା ହଉ ଟିକେ ସା ସବୁ ସାହାଯ୍ୟ କରିଦଉଛନ୍ତି ନାଇଁ। ଯାହା ହଉ ଠିକୀଲୋ।
ହଁ ଘରେ ବସି ହଁ।
ଆ ଶାଶୁ ମଲୁ ତ ସେଇ
ସେଇଆ ହଁ ହଁ ଆଉ ଶଶୁର ପୁରା ବଢିଆ ମୁଁ ତ ଉଠିଲା ବେଳୁ ହଁ। ମୁଁ ଉଠିଲା ବେଳେ ସାଢେ ପାଞ୍ଚଟା ଭିତରେ ବାବା ଦାଙ୍କର ସାଢେ ସାରିଟ ର ଉଠିକି ପାଣି ଗରମ କରିଦେଇଥିବେ ସେ ଚା କରିଦେଇଥିବେ ତାର ଉଠିବେ ମାମା ଉଠିବେ ମୁଁ ଉଠିକି ଝାଡକୁ ମୁଁ ଚା ତ ପିଏନି। ତାପରେ ମାମା ଉଠିକି। ଏ ଉଠିବେ ତାଙ୍କୁ ବ୍ରସ୍ ଫ୍ରସ୍ କରିବେ ମାମା ବାବା ନେଇକି ମାମାଙ୍କୁ ପାଣି ଦେବେ। ମେଡିସିନ ଦେବେ ତାର ବସି ତାପରେ ଚା ଆଣ କରିକି ଦେବେ ମାମା ପିଇବେ ଆମର ସବୁ ଓଲଟା।
ଦେଖି କହୁଥାଅ। କବାଟ ପାଖେର ଥିବେ ଯେ।
ମାନେ ହଜବେଣ୍ଡ ଥିବେ ତାଙ୍କୁ ଫେରେ ଚା ଗରମ କରିକି ଦେବେ। ଆମର ଯ କୋଚିଂ ସେଣ୍ଟର ଯେହେତୁ ହଷ୍ଟେଲ ପିଲା ରହୁଛନ୍ତି ଯେ ରୋଷେଇଆ ଅଛି। ସିଏ ଆସେ ତାକୁ ଚା କରିକି ଦେବେ ମାନେଇ ଚା ଉଟା ବାବାଙ୍କର ସନ୍ଧ୍ୟା ସକାଳେ ମୁଁ କେବେ ଯାହା କରେନି ମତେ ଆସେନି ମୁଁ ତ ଶିଖି ପାରିଲିନି ହଁ ହଁ। ବାବା ଚା କର ବାବା ଚା ଟା ଦିଉଟେ ସେ ନେଇଯାଇଛନ୍ତି ଆଉ ମୁ ମତେ ଚା ବା କରିି କେତେ କେତେ ବେଳେ କେମି କଭାଁ ଯଦି କହିବେ ସୋନି ଟିକେ ଚା କରିଦେଲେ ମୁଁ କରିଦିଏ କିନ୍ତୁ ମୁଁ ଚା ଡିୟଟି ମୋର ନାହିଁ ଆଜି ପର୍ନ୍ତ ଆ ଆଠ ମାନ ଦଶ ବର୍ଷ ହେଇଗଲାଣି ବାହାଘର ମୁଁ ଚା କେବେ ଆଜି ପର୍ଯ୍ୟନ୍ତ କରିନି।
ଚା।
ସେ ଡିୟଟି ମୋର ନାହିଁ ସକାଳୁ ଉଠିକି ସେ ତରତାର ଆମେ ତ ଉଠିଲା ବେଳୁ ବାବା ଚା ଫା କରିକି ରେଡି କରିଦେଇଥିବେ ଆମେ ଖାଲି ହିଁ ହିଁ।
ହୁଁ ଉଠିଲା ବେଳକୁ ପୁରା ଚାହା ରେଡି।
ହଁ ଉଠିଲା ବେଳୁକୁ ମୁଁ କହୁଛି। ସାଢେ ପାଞ୍ଚଟା ଉଠିଲା ବେଳୁକୁ ବାବା ପାଣି ଗରମ କରିକି ଚା କରିକି। ଫୁଲ ତୋଳିବାକୁ ଫୁଲ ତୋଳିକି ଆସି ଷାରିବେଣି।
ସକାଳୁ ଉଠ ପାଞ୍ଚଟାରେ।
ହଁ ମୁଁ ଖାଲି ଉଠିଲା ବଳକୁ ଝାଡୁ କରିବିନ୍ଧେଇବି ପୂଜା କରିବି ପୂଜା କଲା ପରେ ଜି ଜଳଖିଆ ଫଳଖିଆ ଏଇଆ ଚାଲିବ ଆଉ।
ଚାଲିଲା ଆଉ ନା କଣ।
ହୁଁ ଜଳଖିଆ କର ପୁଅ ସ୍କୁଲ ଯିବ ତା ପାଇଁ ଭାତ ଡାଲି ଯାହା କର। ତା ପାଇଁ ଟିଫିନ ଫେ ରୁଟି ଫୁଟି ଯାହା କର। ତାପରେ ସିଏ ଗଲା ପରେ ଆମର ଜଳଖିଆ ହବ ଜଳଖିଆ ଆମେ ଖାଇ ସାରିଲା ଫେରେ ଖରା ବେଳକୁ ଆଉ ଯାହା ଥାଏ ଆଉ ସେକଣ୍ଡ ଟାଇମ୍ କିନ୍ତୁ ଭାତ ବସେ କାଇନା ସକା ସକାଳୁ ଭାତ ହେଲେ ତ ଖାଇ ହବନି ସାଢେ ଗୋଟେରେ ଶୁଖିଯାଏନା ସେଥିପାଇଁ ସେକେଣ୍ଡ ଟାଇମ ଭା ଭାତ ବସେ ଆଉ ଯାହା ଶାଗ ଫାଗ ସେ ପୁଅ ତ ଖାଇକି ଯିବନି ସେଗୁରାକୁ ସେଆ ଯାହା ଥାଏ ସେଇଟା ଆମେ କରି ଖାଉ ଆଉ।
ଆଛା ଦିନରେ କେତେ ସମୟ କେତେ ଥର ବାସନ ମାଜିବାକୁ ପଡେ କହିଲ?
ବାସନ ବାସନ ତ ମୁଁ ସକାଳୁ ମାଜିଦିଏ ଯୋଉ ଯୋଉ ପଡିଥାଏ କିଛି। କିନ୍ତୁ ଖରାବେଳ ବାସନ ଟା ଗୋଟେ ଝିଅ ଆସିକି ମାଜିଦିଏ। ବାସନ ମଜା ସତ କଥା ଖାଇ ରୋଷେଇବାସ କରିଦବ ସେଇ ଯୋଉ ବାସନ ମଜା ପଡିିଥିବ ଦେଖି ଟେନସନ ମୁଁ ତଥାପି ମଝିରେ ମୁଁ ମାନେ ଜଳଖିଆ ବାସନ ମତେ ମାନେ ବେସିନ୍ ପାଖରେ ମେଞ୍ଚେ ଜିନିଷ ପଡିଥିଲେ ଭାରି ଟେନସନ ଦେଖାଯାଏ। ମୁଁ ଯେତେବେଳେ ଯୋଉ ଜିନିଷ ପଡିିଥାଏ ସେତେବେଳେ ଗୋଟେ ଗୋଟେ ମାଜିଦିଅ ମାମା କହେ ପକେଇ ଦଉନୁ ମାନେ ବେସିନଟା ଦେଖିଲେ ପୁରା ଭିଡ ହେଇଗଲା ବେଳକୁ ଗୋଟେ ଧୋଇଗଲା ବେଳକୁ ବିରକ୍ତି ଲାଗିବ। ସେଇଥି ପାଇଁ ମୁଁ ମାଜିଦିଏ। ଆଉ ଖାଲି ଯୋଉ ଖରାବେଳ ବାସନ ମାନେ ଥାଳି ଯୋଉ ଟିକେ ପଡିଥିବ କି କଡେଇ ଟେ ପଡିଥିବ ଏମିତି ଥାଏ। ସେ ଝିଅ କାରଣ ଆମର କୋଚିଂ ସେଣ୍ଟର ଯଦି ସକାଳୁ ଛୁଆ ଆସୁଛ ନା ପଢିବା ପାଇଁ। ଦାଣ୍ଡ ଏତେ ବଡଟା ହେଲା ବେଳକୁ ଝାଡୁ ଆମକୁ ମାରିବା ସୁବିଧା ହଉନି ସେଥିପାଇଁ ଗୋଟେ ଝିଅ ଟେ ରଖିଛୁ। ସେ ଆସିକି ଚାରିଟା ବେଳେ ଧା ଝାଡୁ ଫାଡୁ ମାରିଦିଏ। ସେ ଟିକେ ବାସନ ମାଜି ଦେଇକି ପଳାଏ ଆଉ।
ଯା ହଉ। ବାସନ ମାଜିବା ଆଉ ଗାଧେଇକି ଯୋଉ ଲୁଗା ଟା ସୁ ଧୋଇ ଥିବା ଆମେ, ସେଇଟାକୁ ଶୁଖେଇଥିବା ଶୁଖେଇକି ତୋଳିବା ଟା
ହଁ ନା ମୁଁ ସେଇଟା କରେନି। ମାମା ସବୁ, ମୁଁ ଯଦି ଭାଇ ମାମା ନଥାନ୍ତି ମତେ ଭାରି କଷ୍ଟ ଲାଗେ। ହେ ଲୁ ଲୁଗା ଟାକୁ କିଏ ଶୁକେଇବ ଭାରି ଅଳସୁଆ ହେଇକି ବାରଟା କରିଦେବି। ଏ ଶୁକେଇବି ତ ଶୁକେଇବି ତ କହିକି ଆଉ। ମାମା ଦେଲେ ମୁ ଗଧୋଇ ପଳେଇ ଆସିଲେ ମାମା ନେଇକି ଲୁଗା ଶିକେଇଦିଅନ୍ତି। ଫେରେ ତୋଳିକି ଆଣିକି ଦେଇଦିଅନ୍ତି ମୁଁ ଭାଙ୍ଗିଦେଇକି ରଖିଦିଏ ଆଉ। ନହେଲେ ନିଜେ ବି ଭାଙ୍ଗିକି ଦେଇଦିଅନ୍ତି। କିନ୍ତୁ ଏ ଯଉ ସୁ ହଁ।
ତୋଳିବା ଆଉ ବାସନ ମାଜିିବା ଏ ତିନିଟାଙ୍କ ଭାରି କଷ୍ଟ କାମ। ହଁ।
ମୁଁ ପା ସେମଟ ଜିନିଷ ଏଇୟା ହୁଏ। ମୁଁ ଯେତେବେଳେ ମାମା ନଥିବେ କି କୁଆଡେ ପଳେଇ ମାମା ତ କୁଆଡେ ଯାଆନ୍ତିନି ପ୍ରାୟ ବର୍ଷରେ ଥରେ ଯଦି କୁଆଡେ ଦି ଦିନ ପାଇଁ ଯାନ୍ତି। ସେ କୁଆଡେ ଯାଆନ୍ତିନି। ଆଉ ସେଇ ଦି ଦିନ ପା ମୋର ଲୁଗା ଶୁଖେଇଲା ବେଳକୁ ବାରଟା ହେଇଯାଇଥିବ। ମାନେ ସେମିତି ପଡିଥିବ ହଁ ଶୁଖେଇବି ତ, ହେ ଇଚ୍ଛା ହଉନି ଯାଉ ଆଉ ଟିକେ ବସି ପଡେ ଫେରେ ଶୁଖେଇବି। ଘରେ ବି ଯଦି ସମସ୍ତେ ଥିବେ ଠିକ୍ ଅଛି। ଯଦି କିଏ ପଳେଇଲା ଏକୁଟିଆ ରହିଲେ ଫେରେ ଅଳସୁଆ ଲାଗେ, ମାନେ କିଛି କରିବାକୁ ଇଛା ହୁଏନି।
ହଁ।
ଏମତି ପ୍ରୋବ୍ଲେମ୍।
ହୁଁ।
ତୁମ ଘରେ କିଏ ଅଛନ୍ତି?
ଆମ ଘରେ ବାବା, ମା, ମୁଁ, ମୋ ସାନ ଭାଇ ଏତିକି।
ହୁଁ ହୁଁ ହୁଁ ହୁଁ।
ହୁଁ ଆମେ ମୁଁ ହଁ ଭାଇ ସାନ। ସିଏ ପଢୁଚି ଜାରକାରେ ପଢୁଚି ମୁଁ ଚଣ୍ଡିଖୋଲ ରେ ପଢୁଚି ଆଉ।
ଓହୋ। ତୁମେ କଲ୍ ବ୍ୟାକ୍ କର ହେଲା। ହୁଁ।